ହ୍ୟାଲୋ‌।
ହ୍ୟାଲୋ।
ହ୍ୟାଲୋ।
କଣ କରୁଚ?
ନାଇଁ ବସିଥିଲି, ତମେ?
ହ ମୁଁ ବି ବସିଥିଲି। ଭଲ ଅଛ ଭଲ ଅଛ? ହଁ ମୁଁ ଭଲ ଅଛି।
ହଁ।
କେତେବେଳେ ଉଠିଲ?
ମୁଁ ଏଇ ସକାଳେ ସାତଟା ବେଳେ।
ଓ ହୋ। ମୁଁ ତ ଏଟିକେ ପୁର୍ବରୁ ଜଷ୍ଟ ଉଠିକି ବସିଥିଲି ଆଉ।
ଓହୋ, ଏବେ ଉଠିଲ ନାଇଁ କାଲି କଣ ଏବେ ତ ଏମିତିରେ ବି ଖରା ହଉଛି ଜଲଦି ଗାଧିଲେ ହେଲେ କଣ ହଉଛି ଯେ
ହଁ। ସେ ଝାଳ ହଁ ସେ ଝାଳ ଇଏ ହେଇ କି ଆଉ ଥରେ ଗାଧେଇକି ଇଚ୍ଛା ହଉ
ହଁ ପରା, ଆଉ ଦିଇଥର ଗାଧେଇଲେ ବି ଦେହ ଖରାପ୍।
ହଁ।
ହଉ
ରୋଷେଇ କେତେବେଳେ ଷ୍ଟାର୍ଟ କରିବ?
ଆମର ଦଶଟା ବେଳେ କଣ ଷ୍ଟାର୍ଟ କରାହବ, ଏବେ ତ ସେ ଖରା ମାସ ପାଇଁ କଣ ଗରମ ଗରମ ଆଉ ଖାଇବା ପାଇଁ ଭଲ ବି ଲାଗୁନି, ଥଣ୍ଡା ଟିକେ ହଉ ତାପରେ ଖାଇବୁ ହେଲେ କହିକି ଲେଟେ କରା ହଉଛି।
ଓ ହୋ।
ହଁ।
ବର୍ଷା ଆସୁଚି ତମପଟେ। ବର୍ଷା ଆଇଲାଣିି। ହାଲୋ। ହାଲୋ।
ହଁ ଶୁଭୁଛି ମୋର ଭଏସ।
ହଁ ହଁ।
ହ
ବର୍ଷା ଆସିଲାଣି।
ହଁ ବର୍ଷା ପକେଇଲାଣି, ତମର ସେପଟେ
ବର୍ଷା ଆସୁଛି ଏବେ, କାଲି ନା କଣ ବର୍ଷା ହେଇଥିଲା ସେଥିପାଇଁ ଟିକେ ଆଜି ଥଣ୍ଡା ଲାଗୁଥିଲା, ନହେଲେ ଏ ଯଉ ଗରମ ରହି ହେଇନଥାନ୍ତା। ବର୍ଷା ହେଲା ବୋଲି ଟିକେ ଶାନ୍ତିରେ ହେଲେ ଶୋଇପାରିଲୁ।
ଆଉଷ କିଲ କଣ ଖୋଲିଲାଣି।
ହଁ ଖୋଲି ଗଲାଣି।
ହଁ ହଁ
ଏବେତ ଏଇଜଉ କଣ? ରଜ ପରେ ପରେ ତ ସ୍କୁଲ କଲେଜ ସବୁ ଖୋଲି ଯାଉଛି ଆଉ
ହଁ ନାଇଁ।
କଣ ଓ ଖରା ପାଇଁ ହଁ, ହଁ। ହଁ, ହଁ, ଖରା ପାଇଁ
ହଁ ଏଇ ବୋଉତ ଆଡେ ଯେମିତି ଖୋଲି ନଥିଲା।
ହଁ କେତେ ଦିନ ଗୋଟେ ଛୁଟି ବଢିଲା ସେପଟେ।
ଆମର ବି ତ କଲେଜ କଣ ଖୋଲିଲାଣି ଆଉ ତ ମୁ
କଣ?
ନାଇଁ ତମର କଣ ତ ସ୍କୁଲ ରେ କେମିତି କଣ ଥିଲା କି?
ଆମ ସ୍କୁଲ ରେ
କପ ଆଉ ତମ ସ୍କୁଲ ରେ କେମିତି କଣ କରାହଉଥିଲା ଟିକେ କପ ନ? ହଁ
ଆମ ସ୍କୁଲ ରେ ତ, ମାନେ ତ, ଦଶମ ପର୍ଯ୍ୟନ୍ତ ନଥିଲା ଆମର ଦ୍ଵାଦଶ ପର୍ଯ୍ୟନ୍ତ ଥିଲା। ଆଉ ପୁରା। ମାନେ ସବୁ ଆମର ଯେତିକି ଟିଚର ମାନେ ସବୁୁ ସବୁ ଭଲ ଚାହିଁଥିଲେ ତାପରେ
ପୁରା ମାନେ ପ୍ଲସ ଟୁ ଟା ବି ପୁରା ସ୍କୁଲରେ ସ୍କୁଲ ଏବେ ଅଲଗା କଲେଜ ଯାଏ ଯେମିତି ଅ ପ୍ଲସଟୁ ଟା ଯାଇକି ପଳେଇ ଆସନ୍ତି ଏମତି ନାଇଁ ଆମ ସ୍କୁଲରେ ପୁରା ପ୍ରପର ୟୁ ୟୁନିଫର୍ମ ସହିତ ଯାଇକି ଦିଟା ବେଣୀ ତାପରେ ୟୁନିଫର୍ମ ବେଲ୍ଟ ସୁ ତାପରେ ପୁରା ପ୍ରପର ୟୁନିଫର୍ମରେ ଯିବା ପଡୁଥ ପୁରା ନଖ କାଟିକି ଆଉ ଯଦି ଯିଏ ନ ଆସୁ ତାକୁ
ଆଃ
ତା ସଧୁଥିଲେ ତାପରେ ପନିଷମେଣ୍ଟ ବି ଦିଆ ହଁ। ମାଡ଼ ଦଉଥିଲେ।
ହଁ କି।
ହଁ ଆଉ ତ ସବୁ ଭଲ ପଢାପଢି ସବୁ ଭଲ ହଉଥିଲା।
ହଁ ତମର ମାନେ ଆମର ବି ସେମିତି ହିଁ ତମେ ଯେମିତି କହିଲ ମାନେ ତାଙ୍କର ଯାହାବି ନିୟମ ସ୍କୁଲର ସେଇଟାକୁ ସବୁ ମାନିକି ସବୁ ସବୁ କରିବା ପାଇଁ ପଡୁଥିଲା ଆଉ ତାର ଯୋଉ ଡ୍ରେସ୍ ସେଇଟା ଏକା ଆଉ ଏପଟେ ସେପଟେ କିଛି ନାହିଁ। ଆଦର୍ଶ ପିଲା ଭଳିଆ ରହିବା ପାଇଁ ପଡୁଥିଲା ଆଉ।
କଲେ। ଯଉ ଗାଳି ଗାଳି କରିବା ସହିତ ଆମକୁ ହଁ ମାନେ ସ୍କୁଲ ସବୁ ବାହାର ବି କରିଦଉଥିଲେ ମାନେ ଆସନି ଘରକୁ ପ ପଳା ବୋଲି ବି କହୁଥିଲେ।
ହଁ।
ମାନେ ଥରେ। ଥରେ କହିବେ ଦି ଥର କହିବେ ତିନି ଥର ବେଳକୁ ବି ସେ ପିଲା ଯଦି ସେମିତି କହିଲା ଆଉ ପଶେଇ ବେନି।
ହଁ ଗାଳି ତ ଗାଳି ମାଡ଼ ବି ପଡୁଥିଲା ଆଉ।
ହାତ ଫୁଲି ଯାଉଥିଲା ଏତେ ଜୋରେ ମାରୁୁଥିଲି ଯେ। ଆଉ ସେ ସେ ଯୋଉ ଯୋଗ ଭୋଗ ବୋଲି ସେତେବେଳେ ବି ଯଦି ନ କରୁ କହିଲେ କୋଉ ମାଡ
ସେଇଟା ହିଁ ସେଇଟା ତ ସବୁଠି ଆଉ ବାଧ୍ୟ କରିବା ପାଇଁ ତ ବାଧ୍ୟ।
ହଁ।
ନାଇଁ ଭଲ ନା ସେ ଯାଏ ମାନିକି ରହିଲେ ବି ଭଲ ନିଜ ପାଇଁ ବି ଭଲ ଆଉ ଗୋଟେ ଶୃଙ୍ଖଳା ଜୀବନ ବିିକା
ହଁ। ତାପରେ ତ ଆମ ସ୍କୁଲରେ ତ ଏମିତି ବାର୍ଷିକ ଉତ୍ସବ ଏଟା ହୁଏ ଏଇଟା ଟିକେ ଭଲ। ପୁରା ହୁଏ ସବୁ ବର୍ଷ ଆମର ମାନେ ହଁ। ସବୁ ବର୍ଷ ଆମର ଦିନେ ରହୁଥିଲା। ଏଥର ରାତି ରହୁଥିଲା ଯେ ଟିକେ ଅଲଗା ଲାଗିଲା ରାତିରେ କିନ୍ତୁ ଗହଳି ଲୋକମାନେ ତ ଗହଳି ପାରିଲେନି ଆଉ ମାନେ ରାତିରେ ଏତେ ଲୋକ ଆସିବେକି କିନ୍ତୁ ଦିନରେ ହେଲା ଟା ବହୁତ ଲୋକ ଆସିଥିଲେ ପ୍ରାୟ ସମସ୍ତେ। ସମଙ୍କର ଆମ ସ୍କୁଲର ଯେତିକି ଜଣ ପଢୁଥିଲେ ସମସ୍ତଙ୍କର ବାପା ମା ପ୍ରାୟ ଆସୁଥିଲେ।
ହଁ।
ହଉ। ରାତିରେ। ଟିକେ ଆସି ନଥିଲେ ଆଉ ବହୁତ କମ ଆସିଥିଲେ ରାତିରେ ଯାହା ହେଲେ ବି ତାପରେ ଯାହାର ଦୂର ଦୂର ଘର ଆଉ ସେମାନେ ଆସିପାରିବେ କି କିନ୍ତୁ ରାତିର ସେ ଯୋଉ ଲାଇଟ୍ ପାଇଁ ସେ ଆଲୁଅ ପୋଡି ଗୋଟେ ପୁର ମ ପୁରା ମସ୍ତ ଖାଉଥିଲା ସ୍କୁଲ ଟା ଅଲଗା ପୁରା ଲାଗୁଥିଲା ଭଲ ଲାଗୁଥିଲା।
ହଁ ସେ ଯାଇଏ ତ ବଢିଆ ଲାଗେ ଆଉ ମାନେ ଖୁସି ଲାଗେ।
ତମର ରାତିରେ ହୁଏ ନା ଦିନରେ ହୁଏ କି?
ଆମର ଦିନ ଆମର ନାଇଁ ବାର୍ଷିକ ଉତ୍ସବ ଟା ଆମର ରାତିରେ ଆଗା ହୁଏ। ମାନେ ଦିନ ସବବେଳେ ବି ଆଉ କଣ କଣ ଥାଏ ନା ତ ଆମର ଆମର ପ୍ରାୟ ଯେତିକି ବି କାମ ପ୍ରାୟ ରାତିରେ ଆଗା ହୁଏ। ଦିନ ବେଳଟା ତ ସ ସଜାସଜାରେ ଆକା ଦିନ ପଳାଏ ଆଉ ସବୁ ସମୟ ସେଇଠି ଆକା ଲାଗି ପଡନ୍ତି। ପିଲାମାନୋନେ ଆଉ ସବୁ ପିଲାଙ୍କୁ ଆମର ସେଇଠି କ ମାନେ ଆମକୁ ଛାଡିବେନି ନା ଗୋଟେ କ୍ଲାସ ଦିଆ ହେଇଥିବ ସେଇ କ୍ଲାସ ର ସ ସବୁ ପିଲା ଯାଇକି ସଜେଇବେ ତ ସେମିତି ଟଏ ଆମକୁ କମ ଟାଇମ ମିଳୁଥିଲା ତ ବେଶୀ ଟାଇମ ପଳେଇ ଯାଉଥିଲା ଆଉ।
ହଁ।
ଆଉ ଖାଇବା ପିଇବା ବି ଭଲ ଆମ ସେଇଠି ମାନେ ବଢିଆ ଦିଆ ହଉଥିଲା ସୁସ୍ଥ ଖାଦ୍ୟ।
ହଁ ଆମର ବି ଭଲ ଦଉଥିଲେ ସ୍କୁଲ ରେ ବି ଭଲ ଦଉଥିଲେ ତାପରେ ଆମର ସ୍କୁ ଲ ର ଯୋଉ ଇଏ ହଷ୍ଟେଲ ଟା ବି ଥିଲା ଝିଅ ମାନଙ୍କର ସେଠେ ବି ଭଲ ଦଉ ଉଥିଲେ ସକାଳେ ଉଠିଲେ ବିସ୍କିଟ ବିସ୍କିଟ ଦଉଥିଲେ। ବିସ୍କୁଟ ନହେଲେ କ୍ଷୀର ଦଉଥିଲେ, ଏମିତି ସାତଟା ବେଳେ ପୁଣି ନ ନାଇଁ ଆଟା ଆଡ଼େ ଆଉଥରେ ସେ ଯୋଉ କଣ? ଛତୁଆ ସେଇଟା ଥରେଦେବେ ତାପରେ ତାରିଖ ଭାତ ନଅଟା ବେଳେ ଭାତ ଖାଇବ ତାପରେ ଚୁଟି ରେ ସେ ପ୍ୟାକ୍ କରିଦେଇଥିବ ପୁରା ନେଇକି ଯିବ ସ୍କୁଲ କୁ। ତାପ ମାନ ନା ସେଇଟା ଇଏ ରଖ ହୁଁ ଖାଇବା ବେଳେ ଘଣ୍ଟେରେ ହଁ। ସେମତି କରାହେଉଥିଲା ନହେଲେ ସକାଳୁ କେବେ କେବେ ସେ ଯୋଉ ଦଲିଆ ସେଇଟା ଦଉଥିଲେ। ନହେଲେ ନଲେ ସୁଜି।
ଆଉ ତମର ଯୋଉ ବାହାର ପିଲା ଆସଛନ୍ତି ସେମାନେ ଦିଆ ହୁଏ ନା ନାଇଁ ଖାଇବା?
ବାହାର ପିଲା ବାହାର ପିଲା କିଏ?
ନାଇଁ ମାନେ ବାହାରୁ ବି ଆସୁଛନ୍ତି ନା ପିଲା ଅଙ୍କେ। ଆମ ସ୍କୁଲ ରେ ତ ସେମତି ନଥିଲା ନା। ବୁଲିବା ପାଇଁ ନାଇ ପଢିବା ପାଇଁ ସ୍ କଲା ଥିଲା।
ଓହୋ ନାଇଁ ବାହାର ପିଲାକୁ ଆମଠେ ଦଉନଥିଲେ।
ହଁ, ।
ତାପରେ ଆଉଥରେ ତାପରେ ଏଇଟା ମାନେ ଘଣ୍ଟେ ବେଳେ ଇଏ ଦେଇଦେଲେ ନା ଆଉ ରୋଷେଇ କରିବେନି ସେତିକି ଯାହା ସନ୍ଧ୍ୟା ପାଇଁ କରିବେ। ଯଦି ଛୁଟି ଛୁଟି ଦିନ ଥିବ କି ରବିବାର ଥିବ କହିଲେ ଆଇଁଷ ଫାଇଁଷ କଣ ଟିକେ ହେଇଥିବ। ସେଦିନ ତାପରେ ସକାଳୁ ଏମତି ପୁରୀ ଦେଇଥିବେ ପୁରୀ ନହଲେ ପୁରୀ ତରକାରୀ ନହଲେ ଇଡଲି ତର ତାପରେ ପରେ ସେ ଛତୁଆ ବି ଦିଅନ୍ତି। ଛତୁଆ ଆଉ ମୁଁ ଟା ସେଇଟା ସବୁ ଦିନ ଦିଅନ୍ତି ତାପରେ ମା କହିଥିବ ନହେଲେ ଯୋଉ କଣ? ଏ ଯୋଉ ଚିକେନ ହେଇଥିବ ନହେଲେ ଯୋଉ ଯୋଉ ମାନେ ଖାଉନାହାନ୍ତି ସେମାନଙ୍କ ପାଇଁ ଛତୁ ଟିକେ କରିଦେଇଥିବେ ନହେଲେ ପନିର ଟେ କରିଦେଇଥିବେ ଯାହା ବି ଗୋଟେ କ ଦେଇଥିବେ ତାପରେ ସନ୍ଧ୍ୟାରେ ସେ କେତେବେଳେ ହୁଁ କେବେ କେବେ ତ ଆଉ ଥରେ କ୍ଷୀରକୁ ବିସ୍କେଟ ଦେଇଦବେ କେବେ କେବେ ମୁଢି ମିକ୍ସଚର ଦେଇଦବେ କେବେ କେବେ ପକୁଡି ଦେଇ ଥିବେ ସେମିତି ଆଉ ସବୁଦିନ ଟିକେ ଅଲଗା ଅଲଗା ଦଉଥିଲେ ଆଉ।
ହଁ ଆମର ବି ଆମର ବି ସକାଳେ ଦିଆ ହଉଥିଲା ଯେ ଆମର ଆଉ ସକାଳେ ମାନେ ଆଠଟା ବେଳେ ନା ଆମର ସିଧା ନଅଟା ବେଳେ ଦଉଥିଲେ ତାପରେ ସେତେବେଳେ କେବେ ତ ସୁଜି ଉପମା ପୋହା ଦିଆହଉଥିଲା ନହେଲେ ହଛ ପୋଚ ଦିଆ ହଉଥିଲା କେବେ ବ୍ରେଡ ଏମିତି କଣ ଦେବ ଥିଲେ ତାପରେ ଆମର ସିଧା କଣ ଗୋଟେ ଖାଲି ବିସ୍କେଟ କଣ ଦେବେ ଏଗାରଟା ବେଳେ ତାପରେ ଗୋଟେ ବେଳେ ଆମର ହଉଥିଲା ଆଉ ମଧ୍ୟାହ୍ନ ଭୋଜନ।
ଓ ହୋ।
ଆମର ହଷ୍ଟେଲ ହଷ୍ଟେଲ ପିଲା ଆକା ନା ତ ଆମର ସବୁଦିନ ସେ ସେମ୍ ଟାଇମ୍ ଆଉ। ସବୁବେଳେ ତାପରେ ଛା ଟା ବେଳେ ବି ଦିଆ ହଉଥିଲା କଣ ଖାଇବା ପାଇଁ ମୁଢି କେକ୍ ବିସ୍କୁିଟ ଏମିତି କିଛି। କେବେ କେବେ ଆମର କିଛି ମାନେ କଣ ପର୍ବପର୍ବାଣି ଥିଲେ ଆମର ପେଷ୍ଟ୍ରି ଦିଆ ହଉଥିଲା। ତା ପରେ ସେ ରାତି ପୁଣି ଥରେ ଆଉ ସେଇଟା ବି ଆଠଟା ଆଠଟା ଅଧେ ଏମିତି ବେଳେ
ହୁଁ ହୁଁ। ହଉ ରହିଲି।
ହଉ ହଉ।
ଟା ଟା।
ଟା ଟା।